ହ୍ୟାଲୋ।
ହ୍ୟାଲୋ।
ହଁ ଭୟସ୍ ଶୁଣା ଯାଉଚି।
ହଁ ହଁ ଶୁଭୁଚି। ନେଟୱାର୍କ ଅଛି ନା?
ହଁ ହଁ ଅଛି। ବାହାରେ ଅଛି ପା। ଆଉ କଣ ଖାଇଲାଣି?
ଆଜି ଆମେ ଖାଇଦେଲୁ ଚୁଡ଼ା କଦଳୀ।
ହୁଁ। ସେଏ ତ ଭଲ ଆଉ
ଚୁଡ଼ା କଦଳୀ ବି ବିସ୍କୁଟ
ହଁ ପଟା ଥଣ୍ଡା ର
ନାଇ କେବେ ଖାଉନି ଖାଏନି କିନ୍ତୁ ଆଜି କାହିଁ ମନେ ହେଲା ଖାଇବା ପାଇଁ ଛୁଆ ଖାଇବେ ବୋଲି କଣ କି
ହୁଁ ସେ ତ ସେ ଝାଡା ହେଲେ ଖାଆନ୍ତିନି
ହଁ ପାଣି ଅଛି
ଆମର ପାଗ ଆଜି ସବୁ ଆଳୁ ଛଅଟା ବେଳକୁ ପୁରା ଖରା ଦେଇଥିଲେ ମୁଁ କହିଲି ଆଜି ଗଲା ଆଜି ଖରାରେ ଆଜି ହନ୍ତେସନ୍ତ ହବ ଦେ ତଥାପି ମଝିରେ ଥ କାମଳଥିଲା ତାପରେ ଫେର କଣ ହେଇନା ଟିକେ ଫେର ଖରା କଲାଣି
ହଁ ହଁ ଖରା ଆଜି ଦେଖଉଛି ସେତେବେଳେ ବି
ବର୍ଷା ହେଇଗଲା ନା ମଝିରେ ଦି ତିନିଥର ସିଏ ଭାବିଲା ମୁଁ କାହିଁକି ଏତେ ଆମକୁ ପାଣି ଦେଇକି ଲାଭ କଣ ଖ ଖରାଦିନ ତ ଖରାମି ସେ ଘରେ ସେଇ ଟଙ୍ଗଲୋରଛି
ହଁ
ଏଇ ସୂର୍ଯ୍ୟ ଦେବତା କମ ଅଛନ୍ତି କି ସରିଲା କେ ସେପ ଆଜି ଖରା ପୁରା ପ୍ରଚଣ୍ଡ ଖରା କରଛନ୍ତି ଆଜି ଖାଲି
ହଁ ଏଇ ରଜ ପୂର୍ବ ପର୍ଯ୍ୟନ୍ତ ଖରା ହବ ତାପଠୁ ଟିକେ ବର୍ଷା ଚାଲିବ ଖରା ସହବ ବର୍ଷା ଆଉ ହ୍
ହ ଖରା ଦିନ ତ ଖରା ହେବ ତାପରେ କଣ କନି ଆଜିିକାଲି ଲୋକ ସବୁ ଏସି ଫେସି ଲଗେଇଦେଲେଣି ସେ ବେଶୀ ଖରା ସେଇଦନାକ ହେଉଛି
ହଁ ବେଶୀ ଗ୍ୟାସ ଗରମ ଇଏଟା ଛାଡୁଛି ତାପମାତ୍ରା ଟା ବ ସି ଥଣ୍ଡା ଟାକୁ ସିଏ ସିଏ ସିଏ ହେଲା ଟାଣିଲା ଥଣ୍ଡା ଟାକୁ ଗରମ ଟାକୁ ଛାଡ଼ିଲା
ହେଲଲେ ଆ ସେ କୁଆଡେ ଯିବ ସ ସେ ଆମେ ସେଇ ତାଙ୍କ କହି ଭିତରେ ଅଛନ୍ତି ନା ଆମ ପାଖକୁ ଗରମ ଲେଟ ରେ ପହଞ୍ଚୁଛି କିନ୍ତୁ ସେଇ ଗରମ ହଉଛି ନା ଆଉନି
ହଁ
ବେଶୀ ଏସିୀ ଲଗେଇକି ସବୁ ଯାହା କରୁଛନ୍ତି ଆଉ ଏସିି ତଳେ ତମେ ରହିବ ଜାଣିଛ ଏସିି ତଳେ ତମେ ରହିଯିବ ହଁ ଆଉ ବାହାରକୁ ବାହାରି ହବ ନା ଦେହ ଖାଲି କୋଉ ଛୁଞ୍ଚି ପଡିାଉଛି
ହଉ
ପଷ୍ପନଛ
ବେଶୀ ବି ଗରମ ଲାଗିବ
ହୁଁ
ଆଉ ଏବେ ସବୁ ଆଗରୁ ଚାଳ ଘର ଥିଲା ଏନା ସବ ତ କୋଠା ହେଇଗଲାଣି
ହଁ
କୋଠାରେ ବେଶୀ ଗରମ ଦିନକୁ ଦିନ ଯେତେ ଆଗ ଯାଉଛି ଦୁନିଆ ସେ ଏତେ ପୁଣି କଷ୍ଟ ପାଉଛନ୍ତି ଲୋକ ସବୁ କଥାରେ ନାଇଁ ହଁ
ସୋଇ ଆଗରୁ ମାନେ କହନ୍ତି ନା ଚୁଲିରେ ରୋଷେଇ କରି ଖାଉଥିଲେ କେତେ ଭଲ ଲାଗୁଥିଲା ଚିକେନ ଆମେ ମାରନ୍ତିି ଆମେ ରାତି ଚିକେନରେ ଆମେ ସକାଳେ ଖାଉନ ତା ପରଦିନ ଯୋଉ ବାସ୍ନା ଲାଗେ ଖାଲି ତେଲ ଭାସୁଥିବ ଇଏ କରୁଥିବ ପୁରା ତେଲିଆ ତେଲିଆ ନାଗୁଥିବ ଶିକରେ ଆଉ ଏଥେ ଦି ଦିନିଆ ରଖୁନ ଫିଜ ଯାହା କିଛି ଲାଗିବନି
ସୋ ଫ୍ରିଜ ଆଗରୁ କଣ ଫ୍ରିଜ ଥିଲା କି ବାହାରେ ରଖୁଥିଲେ ଆଇନାଗ ହଉଛି ଫ୍ରିଜ ହେଇଗଲାଣି
ସେତେବେଳେ ଡେକ୍ଚ ଫେର ର ସେଏ ହଉଥିଲା
ହଁ ମାଟି ହାଣ୍ଡି ଦେଡଖଚ
ହୁଁ
ସେମାନୋନେ ସେଇପାଇ ଯେତେ ଯୁଗ ହଉଛି ସେତେ ଆଗରୁ କଣ ଲାଇନ ନଥିଲା ଏବେ ହେଉଛି ଲାଇନ ହେଲାାରୁ ପୁଣି କରେଣ୍ଟ ଲୋକ ମତେ
ହଁ
ଏତେ ପ୍ରକାର ଅସୁବିଧା ହଉଛି ଆଉ
ତାପରେ କଣ ଗଲେ ଥରେ ତମର ଇଲେକ୍ଟ୍ରିକ ବିଲ୍ ଟା ବେଶୀ ବଢିବା ପାଇଁ ନା ସବୁ ଆଣିକି ଲଗଉଛନ୍ତି କଣ କନି ଛାତ କଲେ ଗୋଟେ ଗୋଟେ ଛାତ ସେ ସେ ଣ୍ଡ ଛାତ ଛାତଛି କନ ଶଲା ତଲର୍ ସବୁ ଲୋକ ନା ସିଏ ସିଏ ଛାତକୁ ଆହୁରୁ ସୁରକ୍ଷିତ ଦେଇ ରଖ ରଖୁଛି ତାପରେ ଯାହା ହଉ ବି ବଞ୍ଚଉଛନ୍ତି ଯାହା ହଉ ସେଥିରେ ଯେମତି ଯୋଉ ଆଉ ଏ ଏତ ତାଙ୍କ ଇମ୍ୟୁନିଟି ଆସିବନି
ଆସିବନି ବୋଲି ଏବେ ସବୁ ଛକ ରେ ଦେଖୁନା ତ ସେଟିମାନଙ୍କରେ
ଛକ ଆମର ଏଠି ଆମର ଏଠି ସବୁ ବିଲଡିଂ ମାନଙ୍କର ସବୁ ଛାତ ଛାତ ଉପରେ ଛାତ ଟା ଭ ଛାତ କରିଦେଇଛ
ହୁଁ ମୁଁ କଣ ରୋଷେଇ ଆଜିିକାଲି
ଆମର ଆଜି ପୋଇ ଆଳୁ ବାଇଗଣ ବଢ଼ି ସାରୁ ତରକାରୀ
ହଁ ଆଜି ସୋମବାରଛି ସାଧା
ଛା କ ଭଜ ଆବ
ହୁଁ
ମୋ ଛୁଆ କଣ କହନି ସିଏ ଟିକିଏ ଏଇସବୁ ମସଲା ମସଲା ଜିନିଷ ଖାଆନ୍ତି ତାଙ୍କୁ ମୁଁ ଯଦି କହିବି କି ଏଇ ଜିନିଷଟାର ଭିଟାମିନ୍ ଅଛି ଖାଅ ଦେହକୁ ଗଲେ ହାଡ଼ ଶକ୍ତ ହେବ ଏସା ତେସା ଏତେ ବୁଝେଇ କହିଲା ପରେ ଟିକିେ ଖାଇବେ ନହଲେ ସାଙ୍ଗର ଟିକେ କଣ କନଛି ସେ ଆଳୁ ଭର୍ତ୍ତା ହଉ ନହେଲେ ଡାଲି ନହେଲେ ଟିକେ ଚିକେନ କି ମାଛ ଫାଛ ହେଲା ଏଇଟା ତାଙ୍କର ଟିକେ ଟିକେ ହେଲେ ସେ ଖାଇଦେବେ
ଛୁଆମାନୋନେ ତ ସେଇଟା ଭଲ ପାଉଛନ୍ତି
ହୁଁ ଆଉ ନହେଲେ ସିଏ ତରକାରୀ ବଦବ କି ମାମା ଏଇଟା କର ଖାଇବା ସେଟା କର ଖାଇବା ସିଏ ତ ସେମିତି କହିବନି କିଛି ତମେ ଯାହା କରିଥିବା
ଆଦଲ
କାଲି ପନିର କରିଥିଲୁ ସ ପକଲ ମାମା ଆମେ ଆ ଆମେ ଆଉ ଆଜି କିଛି ଖାଇବୁନୁ ତୁ ଆଜି ଆମ ପାଇଁ ସେଇଟା ରଖିବୁ ଆଉ ହଁ ତାଙ୍କ ପାଇଁ ଫରେ ସେ ରାତିରେ ଖାଇଲି ଫର ଫର ମାମା ରଖିବୁ ଆଉ କହିଲେଣି ଫେର ତାଙ୍କ ନାଇଁ ରଖିନି ସେ ତାଙ୍କର ତରକାରୀ ପତ୍ର ହେଇଛି ସେ ତାଙ୍କୁ ଖାଇବେନି କି ସେ ଆଉ ଖାଇବେ
ହଁ
ତାପରେ ଆ ହଁ ସ ଖାଇଦେଲେ ଆଉ କିଛି ଆଉ ଁ ସେ ଆଗେ ଶାନ୍ତି ହେଇସାରନ୍ତୁ
ହଁ ସେଇ ଛୁଆମାନାନଙ୍କ ପାଇଁ ତ ସବୁ କରୁଛେ ଆଉ
ହଁ
ଛୁଆ ପାଠ ପଢିବେ ଛୁଆ କଣ ଖାଇବେ ଲୋକ କେମିତି ହୁଏ ତାଙ୍କ ପାଇଁ
ଆରେ ଗୋଟେ ଥର କଣ ହେଲା କନା ସେ ଆମର ସାନ ପୁଅ ମାନେ ତା କାନରେ ପଶିଗଲା ଗୋଟେ ଗୋବର ପୋକ ଜଣିଛ ନା ମାନେ ପଶଲା ଗୋବର ଗୋଟେ ରାତିରେ କେମିତି ଶୋଇଥିଲ ପଶିଗଲା ସେଟା ମାନେ କଣ କହନ ଗୋବର ପୋକଟା ଟିକେ ମତ୍ତାନ ନୁହେଁ କି? ମୁୋଟା ଟଁ ମୁୋଟା ଟ ତା ମୁହଁ ଟା ଟିକେ ଲମ୍ବାଳିଆ ଭଳିଆ ଆଉ ସେ କାନଡ଼ ତାର କେମିତି ପଶଦ୍ ସେ ବାବା ସେ ଛୁଆ ଯୋଉ ରାତି ଯୋଉ ଚିତ୍କାର କରିି କାନ୍ଦିଲା ଆମେ ମୁଣ୍ଡ ଆଉ କିଛି କାମ କଲା କଣ କରିମୁ ଯେତେବେଳେ ସେ କାନଟାକୁ ଅଧାରୁ ଧରିଛି ମୁଁ କାନ କାନ କରିକି ଡ୍ରସ୍ ମାରି ଦେଖିଲା ବେଳକୁ ପୁରା କଳା ବୁକୁଠି ତାକୁ ଫରେ କନ ରାତି ରାତି ଆରେ ରା ନା ଆସିବ ଯୋଉ କାନ୍ଦିକି ଯାହା ହେଲା ସେଟାକୁ ଆମେ ବାହାର କରି ସେ କାନ ହାତ ମର ଦେଲା ମାନେ ତା କାନ ହାତରୁ ପୁରା ବଥା ହେଇସାରିଲାଣି ସେି ତକୁ ତିନି ଚାରି ବର୍ଷ ହେଇଥିଲା କଣ ଜ
ହଁ
ହଁ ସେ ଯୋଉ ଛୁଆ ଯୋଉ କଷ୍ଟ ଯୋଉ ଯନ୍ତ୍ରଣା ପାଇଲା କାନ ବଥା ବଥା ବିଲକୁଲ କାନ ହାତ ମରଇ ଦେଲାନି ଆମେ ଫେର କଣ କରୁନ ରାତିଥରେ ଫ ତାକୁ ମେଡିକାଲ ନେଇକି ଗନୁ ସେ ଡଟ ଡଟର ଡକ୍ଟର ଯେତେ କହୁଥାନ୍ତି ତମେ ତାକୁ ଧର ଧର ସେ ଛୁଆ ତ ଜମା କାନ୍ଦିକି ସମ୍ଭାଳି ହଉନି ତଉ କେମିତି ଧରିମୁ ଯାହା ହଉ। ସେ କେମ ବି ଠାକୁରଙ୍କ ଦେହରୁ ବାହାର କଲେ ସେ କାନରୁ ସେ ପୋକଟା ଉଚନ ନା ଆମର ତ ଟଟିଉଚର ଟିକେ ଅ ସରସ ସ ରଖ ସେ ପୁରା ସରୁ ଉଠିଛି।
ସରୁର ସେମାନେ
ସେଇଟା ରଖିଛନ୍ତି ସେଇଟାରେ ସିଏ କେମିତି ଆସ କଣା ବାହାର କଲେ ପ୍ରଭୁ ତାପରେ ସେ ଭଲ ଦେଖିଲା ବେଳେ ସେ ପୋକଟା ସେ କାନରେ ହିଁ ମରିଯାଇଛି।
ଆଛା
ଆ ସେ କାନ ପୁରା ତାର ତିନି ଚାରି ଦିନ ଏ ପର୍ଯ୍ୟନ୍ତ କାନ ପୁରା ବଥା ହେଇକି ରହିଲା। କାହିଁକି ବଥା ହେକି ରହିଲା ପରେ ସିଏ ମାନେ ଛୋଟ ଛୁଆ ନା ଆସି ସେ ବାରମ୍ବାର ଖାଲି କାନ୍ଦିଲା କାନ୍ଦିଲା କାନରେ ହାତ ମାରିଲା ହାତ ପୁୁରିଲା ସିଏ ତାପରେ ତର ଛୋଟ ଜାଗାଟାରେ ପଶି ଯାଇଛି ସିଏ ପୁରା ବଥା ହେଇଯାଇଛି ଆଉ।
ହୁଁ
ଛୁଆ ଯୋଉ ପଷ୍ଟୁ ଯନ୍ତ୍ରଣା ଦିଅନ୍ତି।
ଆଉ ଛୋଟ ଛୁଆ ନା ବଡ ଲୋକ ଯିଏ ହେଇନ ସିଏ ସମ୍ଭାଳିକି ରହିଥାନ୍ତିେ ଟିକେ ସମୟ ଆ ଛୋଟ ଛୁଆ ସେ ବେଶୀ ବିଚଳିତ ହେଇଯାଇଥିବ।
ହଁ ସିଏ ତ କାନ୍ଦିକି ଯାହା ହେଲା ମୁଁ ଭାବିଲି ଆଉ କୁଆଡେ ଆଉ କୁଆଡୁ କଣ ହେଇକି ଯିବ ବୋଲି।
ହୁଁ ଆମ ଟିକେ ବ୍ୟସ୍ତ ଲାଗିବ ନା ନା।
ଯା ହଉ ପାଖ ମେଡିକାଲ କୁ ନେଇଗନୁ ଏଇ ଆମ ପାଖରେ ଯୋଉି ସୁବିଧା ଅଛି ଗଭର୍ଣମେଣ୍ଟ ର ନେଇଗନେ ସି ଯା ହଉ ଫଟାଫଟ ସେ ବା ମାନେ କଣ କ ତଥାପି ସେି ବାହାର କରିବା ତାଙ୍କୁ ସମୟ ଲାଗିଲା ସେି କେମିତି ଧରିବେ କୋଉ ପଟରେ ବାହାର କଲେ ତାଙ୍କୁ ସୁବିଧା ହବ। ସେଇଟାକୁ ସେ ଦେଖିଲେ ଆଗେ।
ହୁଁ।
ସେ ପୋକ ସେ କାନ ଭିତରେ ହିଁ ତା ମରି ଯାଇଥିଲା।
ପାଖରେ ତାଲେ ମେଡିକାଲ୍ ଅଛି।
ପାଖରେ ଆମର ମେଡିକାଲ୍ ଅଛି ହଁ। ଏଇ ସାତ ଆଠ କିଲୋମିଟର ରେ ହବ।
ଆଛା। ହଁ।
ଆଉ ତମର ଆଜି କଣ ରୋଷେଇ ହଉଛି।
ସେଇ ହବ ସେଇ ବସେଇକି ଆସିଚି ଡାଲି ଆଉ ହବ ରୋଷେଇ ହେଇନି ଏବେ ଟିକେ ଲେଟରେ ଖାଇ ଏତ ଡାଲିଟା ଟିକେ ବସେଇଦବା ଆଉ ନା ଯେତେବେଳେ ଟାଇମ୍ ହଉଛି ଏ ଖାଇଲେ ଲେଟ୍ ରେ କଣ କି ଗରମ ଟିକେ ଖାଇବେ ରୋଷେଇ ଟା ସେଥିପାଇଁ ଡେରିରେ ଟିକେ କରେ।
ହଉ ତାହେଲେ ହଉ ତାହଲେ ମୁଁ ରଖିଛି ମୁଁ ପରେ କେତେବେଳେ ଫୋନ କରି କଥା ହବା।
ହଉ।
ହଉ।